ଫୋଟ ଫାଇଜି ଠୁ ଆହୁରି ସ୍ପିଡ୍ ଲାଗିଲାଣି।
ମୁଁ ସିକ୍ସ ୟୁଜ କରୁଛି ନା
ଲାଗୁଛି ସେଆ। ହୁଁ ତମ କଥାଗରା ଯେମିତି ସ୍ପିଡ ତମ ଫୋନ ଟା ଆହୁରି ସ୍ପିଡ ଆଉ।
ଖାଲି କପି ପେଷ୍ଟ କରିବା କଥା ତ ଆଉ କଣ କି
ହୁଁ କଣ କହିଲ?
ଖାଲି କପି ପେଷ୍ଟ କରିବା କଥା ଆଉ କଣ।
ନିହାତି କପି ପେଷ୍ଟ କଣ କମ୍ପ୍ୟୁଟରରେ କରୁଛ ନା ହାତରେ କରୁଛ?
ହୁଁ
ହୁଁ କମ୍ପ୍ୟୁଟର ଟ୍ରେନିଂ ଦଉଛନ୍ତି ନା ଦଉନାହାନ୍ତି? କମ୍ପ୍ୟୁଟର
କଣ କହିଲ?
କମ୍ପ୍ୟୁଟର ଟ୍ରେନିଂ ଦେଇସାରିଲାଣି ଦେଇନାହାନ୍ତି?
କମ୍ପ୍ୟୁଟର ହଁ ନେଇଯିଵା ସେମିଡେଙ୍ଗା ନେଇଥିଲୁ।
ହୁଁ। ଆମେ ତ ହଵା ଆଡଭାସ ଛୁଆ ପ୍ଲସ ଥ୍ରୀ ଫାଷ୍ଟିୟର ହଉ ହଉ ମାନେ ଆମ ତ ଉପରବ୍ୟାଚ ଦିଦି ମାନେ ଯାଉଥିଲେ ସେକେଣ୍ଡ ଇୟର ରେ ହେଲା ଆମେ ତାଙ୍କର ଦେଖିକି ପୁରା ତୁ ଦେଇକି ଫାଷ୍ଟ ଇୟର ଜଏନ୍ କରିଦେଇଥିଲୁ ଏ କାଳେ।
ଏବେ ଆଉ କିଛି ମନେ ନଥିବ ଆଉ?
ନା ଖାଲି ସାଠିପିକେଟ ଗୋଟେ ଗୋଟେ ଧରିକି ବଲୁଚୁ।
ହା ଆମ ଗାଁ ପିଲା ଆମ ଗାଁ ପିଲାଙ୍କୁ କୁହେ ସୁଧୁ ସାର ସେ ଗୋଟେ ନୟାଗଡ଼ ରେ ପଢ଼ିବ। ଏବେଠୁ ପ୍ଲସ ଥ୍ରୀ ଖୋଲିନି ତ ଏବେ ଏକ୍ସଟ୍ରା ଟାଇରେ ଯିବା କଣ ଦରକାର କମ୍ପ୍ୟୁଟର ଗୋଟେ। ସେ ମୁଁ ଟିକେ ସେ ଏମିତି ଗୋଟେ ଯାଉଛି ନଆଉ ବ୍ୟାଗ୍ ଟେ ଦେଇଛନ୍ତି ମନ କନକନ ନାଗୁଛି ତାକୁ ଆଉ। ହଁ।
ଆମ୍ବ ସେଇ ଦିଦି ମାନଙ୍କୁ ଦେଖିକି ସେମାନେ ଆଚଲି ସେମାନେ ସେରେ ଗଲେ ହେମକ ପଳେଇ ହେଲା ତାପରେ ଆମେ ଫାର୍ଷ୍ଟ ୟେର୍ ରେ ସାଠିପିକେଟ ଗୋଟେ ଗୋଟେ ଧରିକି ବୁଲୁଛୁ ଆଉ ଲାଭ ନାହିଁ।
ମୁଁ କହିବା ଆକୋଚୋଲି ସେକେଣ୍ଡ ଇରେ ନଆଡଆ ଯିବ ସେକେଣ୍ଡ ଇରେ ହିଁ ଯିବ। କାହିଁକିନା କଲେଜ ଆଉ ସେଇଟା ମ୍ୟାନେଜ କରିବ ଘଣ୍ଟେ ଘଣ୍ଟେ ଦେଢ ଘଣ୍ଟେ ପାଠ ପଢୁଛନ୍ତି କେତ ସମୟ କରାଉଛନ୍ତି।
ମୁଁ କହିବା କମ୍ପୁଟର ଯଦି ପ୍ରପରଲି ସେମାନେ କ୍ଲାସ କଲେ ଦେଢ ମାସରେ କମ୍ପୁଟର କୋର୍ସ ଶେଷ। ସେମାନେ ଆ ଠୁକୁ ଠୁକୁରୁ ଠୁକୁରୁ ଠୁକୁରୁ ପଢେଇ ପଢେଇ ଏଇଟାକୁ ନେଇ ଯାଉଛନ୍ତି ବର୍ଷେ।
ବର୍ଷେ
ହୁଁ।
ବର୍ଷେ କରିନଥିଲେ ମ।
ଆଉ କେତେ ତିନି ମାସେ ତମେ କୋଉ କୋର୍ସ କରିଥିଲ କି?
ଆମେ ପିଜି ଡି ସି ଏ ଟାଲି କରିଥିଲୁ ଆମର
ପିଜି ଡି ସି ଏ ଟାଲି ତମର ତିନି ମାସରେ କିମିତି ସାରିଦେଲା ପିଜି ଡି ସି ଏ ମୁଁ ଫାଷ୍ଟ ଟାଇମ୍ ଶୁଣୁଚି।
ସାର୍ ଶୁଣ ଜଷ୍ଟ ଏମିତି ନର୍ମାଲ ହିଁ ପଢେଇଚନ୍ତି ଏତେ ମାନେ ଭିତୁରୁ କୁ ଯାଇକି
ଧାରେ ଭାଇ ଭିତୁରୁକୁ ହଉ ଉପୁରୁକୁ ପିଜି ଡି ସି ଏ ବର୍ଷେ କୋର୍ସ ନ କଲେ ସାର୍ଟିଫିକେଟ ତ ଦେବେନି।
ତ ବର୍ଷେ କୋର୍ସ କନୁ କେଜାଣି କରିଥିବୁ ମନେ ନାଇଁ ମନ ହିଁ ହିଁ ହିଁ।
ହଉ ଆଉ ବର୍ଷେ କୋର୍ସ ର ପିଜି ଡି ସିଏ ତ ମୁଁ ତ ନୟାଗଡ଼ ରେ କଲି ପିଜି ଡି ସିଏ ସ
କୋଉଠି କଲ କୋଉଠି ସତ୍ୟମ୍ ଆମେ ସେ କରୁଥିଲୁ କେଜାଣି କେତେ ପ
ସିଏ ମୋଡିକି ରେ କଲା ମୁଁ ସତ୍ୟମ୍ ରେ କଲି ଆମେ ସାଙ୍ଗ ଆଦି ଦି ତିନି ଜଣ ଆମ କ୍ଲାସ ମେଟ୍ ଗଲୁ ହେରି ତ ସିଏ ସେଠି ସତ୍ୟମ୍ ରେ କରିଦେଲୁ ଆଉ ସିଏ ତାପରେ ହେଇଠୁ କମ୍ପ୍ୟୁଟର କରି ତାର ଜବ୍ ହେଇଗଲା ଭୁବନେଶ୍ୱରରେ। ଟେକମହେନ୍ଦ୍ରାରେ ସେ ପଳେଇଲା କୋର୍ସ ବି ସାରିଲାନି। ସେ ଦିବ ଅଛି ଏବେ ଭୁବନେଶ୍ୱର ର ଟେକ୍ ମହେନ୍ଦ୍ରାରେ। ତମ କ୍ଲାସ ର ତମ କ୍ଲାସ୍ ମେଣ୍ଟ ର ଆମ ନୂଆଗାଁ କଲେଜରେ ପଢୁଥିଲା ସିଏ ବି ଜଣେ ଗୋଟେ ଝିଅ ଟେ ଅଛି ଟେକ୍ ମହେନ୍ଦ୍ରାର ଏଇ ତମ ସାଙ୍ଗର ସାଙ୍ଗ ହବ ଡେଙ୍ଗା ହେଇକି ଗୋଟେ ପିଲାଟେ ଲକି ବୋଲି ପିଲାଟେ। ଦେଖିଥିବ କେତଳେ ଗୋଟେ ତାଳ ଗଛ।
ଦେଖିବି ମ
ଦେଖିଥିବ କେତଳେ।
ଇଏ କି କଥା ମୁଁ କେମିତି ଦେଖି ମାନେ ଭୁବନେଶ୍ୱରରେ ମୁଁ ଚାରିଆଡ଼େ ଖାଲି ବୁଲୁଚି ଲୋକଙ୍କୁ ଦେଖିବି ବୋଲି।
ହିଁ ହିଁ ପାଖାପାଖି କେତଳେ ଦେଖାହେଇ ଯାଇଥିବ ଯା
ନା ମୁଁ ଦେଖିନି ମୋ ରକ୍ତରେ ନା ଛେନା ଗୁଡ।
କଣ ଖଣ୍ଡଗିରି ଯାତ୍ରା ଯଉ ହୋଉଚି ଯାଇନ ଦେଖି?
ମୁଁ କହିଲିପା ଆର ବର୍ଷ ଖଣ୍ଡଗିରି ଯାତ୍ରା ରେ ଘରେ ଥିଲି ଏଇ ବର୍ଷ ଖଣ୍ଡଗିରି ଯାତ୍ରା ବି ଘରେ।
ମୁଁ ଯାଇଥିଲି ଆର ବର୍ଷ ଯାଇଥିଲି ଖଣ୍ଡଗିରି ଯାତ୍ରା।
ଆମର ସେଇଠି ଆଣ୍ଟି କଉଛନ୍ତି ଆରେ ତମର ସେଠି ଯାତ୍ରା ହଉଚି ତୁ ଇଆଡ଼େ କୁଆଡ଼େ ମୁଁ କଇଲି ଯାତ୍ରା ଛାଡେ ମ ଘର ତା ସେଟୁ ଆଉ କୋଉଠି ଶାନ୍ତି ନାହିଁ।
ହୁଁ। ହୁଁ ରାତିରେ କଣ ଗୋଟେ ଖାଲି ଖାଇବା କଥା। ଆଉ ବୁଲି ଲୋକ ଦେଖିବା କଥା।
ଏଇଆ ଯିଏ ହଷ୍ଟେଲ ରେ ରହୁଚି ତାର ଘରର ମୂଲ୍ୟ ଟା ବୁଝିପାରିବ ଆଉ ଯିଏ ଘରେ ରହୁଚି ଥୋଡ଼ି ନା ସେ ବୁଝି ପାରିବ ତମ ଭଳିଆ।
ଥୋଡିନା ତମ ଥୋଡିନା ତମ ଭଳିଆ ତମେ କଉଚ ତମକୁ ଟାଉନ ଭଲ ଆମକୁ ତ ଟାଉନ ଭଲ ନୁହଁ ନା।
ଟାଉନ ଭଲ କେମିତି ଭାଇ ପିଲା ବେଳୁ ରହିଚୁ ବୋଲି ଟାଉନ ଟା ଗାଁ ଥୋଡ଼ିନା ମୁଁ ଗାଁରେ ଗଲେ ଏବେ ଚଳି ପାରିବିନି ସେମିତି କିଛି ନାହିଁ କିନ୍ତୁ ମେନ୍ ଜିନଷ ହଉଚି ଘର ଟା ଘର।
କି ହୁଁ ଘର ଟା ଘର ଗାଁ ଟା ଗାଁ। ଗାଁ ସାଙ୍ଗସାଥି ଏ ସନ୍ଧ୍ୟାଆସି କି ଆସରେ ରେ ଯିବା ହେରି ଟିକେ ଭୋଜି କରିଦବା ଚିକେନ ଟିକେ କସେଇଦବା। ସେଇଟା ଯଉ ମଜା ସଡନ ପ୍ଲାନିଂ।
ସଡନ୍ ପ୍ଲାନିଙ୍ଗ ତ ସବୁବେଳେ ହୁଏ ମାନେ ଫୁଲ ମାନେ ସେଟା ହୁଏ ଜାଣିଚି। କିନ୍ତୁ ଗାଁରେ ଥିଲେ ସାଙ୍ଗ ଥିଲେ କୁଆଡେ ଯିବ ମୋର ସାଙ୍ଗ ହିଁ କେହି ନାହାଁ
ହୁଁ କଣ ସାଙ୍ଗ ନାହାନ୍ତି ସ୍କୁଲ ଫ୍ରେଣ୍ଡ ଗଲେ କୁଆଡେ?
ଏ ସେମାନେ ମାନେ କଥାହେବାକୁ ମତେ ଲାଜ ଲାଗୁଚି।
ଗୋଟେ ଅଜଣା ପୁଅ ସହିତ କଥା ହଉଚ ଚାଲୁଚି। ଚି କିନ୍ତୁ ଗୋଟେ ସ୍କୁଲ୍ ଫ୍ରେଣ୍ଡ୍ ସହିତ କଥା ହଉନ ହୁଁ କୁଅ।
ଫାଷ୍ଟ ରେ ହଉଚି ସେମାନେ ପ୍ଲସ ଟୁ ପ୍ଲସ ସେମାନେ ପ୍ଲସ ଟୁ ଏଡ଼ା ସବୁ ମିଶିକି ପଢା ପଡିିକଲେ।
ପ୍ଲସ୍ ଟୁ ଆଡ଼ୋ କାହିଁ ଆସୁ ସ୍କୁଲ କହୁଚି।
ମୋ କଥା କର ସ୍କୁଲ ମୁଁ ଏତେ ପିଲାଙ୍କ ସହିତ ମିସିନି ଦି ଚାରିଟା ହିଁ ଛୁଆଙ୍କ ସହି ମିଶି ମାନେ ସେମାନଙ୍କ ନମ୍ବର କଣ୍ଟାକ୍ଟ ମୋର ଅଛନ୍ତି ଏବେ ହେଲା ଏମତି ଫେ ଫେସେ କେତେବେଳେ ଦେଖିଲେ କଥା କିନ୍ତୁ ସେତେଟା କ୍ଲୋଜନେସ୍ ନାହିଁ ଯେତିକି ମୋର କଲେଜ ଫ୍ରେଣ୍ଡ ସହିତ ଅଛି।
ହୁଁ ହୁଁ ହୁଁଁ।
ନିଶ୍ଚୟ ଆଉ ସେମାନଙ୍କୁ ଦେଖିଲେ ମୁଁ ମାନେ କଥା ହବାକୁ ମମୋତେ ମୁଁ ତ ପୁଅ ପିଲାଙ୍କ ସହିତ କୋବି ମାନେ ଦେଖିଲେ ମତେ ମୋ ଲାଜ ଲାଗିବ ମୋ କ୍ଲାସମେଟ ହେଇଥିବ ସେମାନେ ସବୁ ଘରକୁ ଯଦି ଏ ମାନେ ଅଜଣା ମାନେ ଆମର ଯ ଦୋକାନ ଅଛି କିଏ ଗୋଟା ଆସିବ ହାରି ମୁଁ ଦେଖିଥିବି ସେ ମତେ କାଳେ ମୋ ସହିତ କଥା ହବ ବୋଲି ମୁଁ ଘରକୁ ପଳେଇବି। କାଳେ ମୋ ସହିତ କଥା ହେଇଯିବକି ମୁଁ ଘରକୁ ପଳେବି। ନା ନା ନା ସେମିତି ନାଇଁ ପରେ ମୋ ମୋ ମୋ କହନି ତୁ ଘରୁ କମ ଗଳୁ ମୁଁ କହିଲେ ସେଟା ମୋ ସାଙ୍ଗ ଥିଲା କାଳେ କଣ କଥା ହେଇଥାନ୍ତେ ମୁଁ ହେଇତି ଲାଗି ପଳେଇଲି
ଭଲ କଥା ମୁଁ କଇଲି ଡି ମୁଁ ଡିସକାଉଣ୍ଟ ପଡିବ ବୋଲି ଭଲ
ଆଉ ଡ଼ିସକାଉଣ୍ଟ ନା ଛେନା
ହୁଁ।
ହଁ କଥା ତାପରେ ତା ପରେ ମେନ ଜିନିଷ ହଉଚି ସବୁ ମିଶିକି ପ୍ଲସ ଟୁ ଠୁ ସେମାନେ ସବୁ ମିଶିକି ପଳେଇଲେ ସେମାନେ ଟିକେ ଭଲ ସେ କ୍ଲୋଜନେସ ହେଇଗଲେ ମୁଁ ପଳେଇ ଆସିଲି ଇଆଡେ ବାହାର ମାନେ ନୟାଗଡ ପଳେଇ ଆସିଲି ତ ସେତେଟା ମୁ ମିଶା ମିଶା ହେଇପାରିଲିନି ସେଇଟା ହଉଛି କଥା ଆଉ
ମୁଁ ସମସ୍ତଙ୍କ ସହିତ କ୍ଲୋଜ ମୋର ଦୁନିଆ ଫ୍ରେଣ୍ଡ
ନମ୍ବର କଣ୍ଟାକ୍ଟରେ ଏମିତି ଗୋ ମାନେ ବଚା କୁଚା କେତେଟା ଅଛନ୍ତି ଚାରି ପାଞ୍ଚୁଟା ସେତିକ ବି ଖାଲି ନମ୍ବରରେ ନମ୍ବରରେ ହିଁ ସେମାନେ ଅଛନ୍ତି ଆଉ କୋଉଠି ନାହିଁ।
ମୋର ବହୁତ ଅଛନ୍ତି ସମସ୍ତେ ବି ସେମିତି କ୍ଲୋଜ ଟାଇପ ର ଯିଏ ଯାହା ଫୋନ କଲେ ବି ଆସିବେ ଏମିତି ଦିଦିଙ୍କ ବାହାଘରକୁ ଫୋନ କଲେ ଆସିଥିଲେ। ଦୁ ଇ କାମ ପିଇଲେ ବି ଆସନ୍ତି ତାଙ୍କ ଫୋନ କଲ କଲେ ବି ମୁଁ ଯାଉଚି।
ଆରେ ହଁ ତମ ଦିଦିଙ୍କ ଭାଇଙ୍କ କଥା ମାନେ ପଡିଲା ତମ ଭାଣିଜୀ ବା ଆସିଚି?
ହୁଁ ହୁଁ ହୁଁ ଆସିଚି ଏବେ ଦି ଦିନ ହେଲା ବୋଉ ର ଦେହ ଖରାପ ଥିଲା ତ। ହାସିଚି ଆଉ ଆସଚନ୍ତି ଦି ଦିନ ତିନି ଦିନ ରହିକି ଯିବି ହାରି ଆଉ ଆଉ ଗାଁ କୁ କେବେ ଆସିବ।
ହଁ ରଜରେ ଯାଇଥିଲି ଏବେ ଆଉ ଯିବିନି ଏକ୍ଜାମ୍ ସର୍ଲେ ଯାଇଁକି ଯିବି।
ହୁଁ ଆଉ ଭଲ ଆଉ ଟିକେ ପରିଶ୍ରମ କର ପଢା ପଢି ରେ କିନ୍ତୁ ଖାଅ ଠିକ୍ ରେ ହେଲା। ଏଇ ରୁଟି ଖାଇଲେ ହୁଁ ମ ଦେହ ଖରାପ ହେଇଯିବ। ପେଟ ଗରମ୍ ରହିବ ଏମିତି ଖାଲି ରୁଟି କାଇଁ ଖାଉଚ ଏ ଡାଲି ଖାଅନି ତଳୁ ଯାଅ କଣ ଧରିକି ଆସିବ ଖାଇବ ହେଲା ଖାଲି ଡାଲି ଖାଇକି ଶୋଇ ପଡ଼ିବି ବେକାରିଆ ଲୋକ ଯେତିକ ହଁ ବ୍ରେଡ ଟିକେ ଆଣି ଖାଇକି ଦଉନୁ।
ଦୋକନ କିଏ ଯିବ ଆଉ।
ନାଇଁ ଯିବ କିଏ ଏ ଏତେ କଣ ଅଳସୁଆ ଲେଖେ ହଉଛ ମ ତମ ଦେହ କଣ ଏତେ ପତଳା ଅଛି ନା କଣଅଛି। ଏଡ଼େ ମୋଟା ହେଇଚ ଗୋଟେ ତଳକୁ ଯାଇକି ରୋ ତୁ ଆଣି ପାରୁନୁ ଗୋଟେ ବ୍ରେଡ଼୍ ଟେ ହୁଁ ହୁଁ ଆଉ କଣ।
ନାଁ ମୁଁ ଆଣି ପାରିବିନି
ଇରେ ଖାଇବ ଦେହ କୁ ଟି ଏମିତି କଣ ହଉଚ। ଡାଲିଡ଼େ ଡାଲି ଟା ଖାଅନି ଦେହ ଖରାପ୍ ହେଇଯିବ।
ଦିନ ବଳେ ହେଇଥିଲେ ହଁ ଗୋଡ଼େ କଥା ରା ରାତି ତା ତ ଯାହା ଖାଇକି ଶୋଇ ପଡିଲେ ଗଲା ଦେଖିବା ମୁଡ଼ି ଗୋଳେଇ ଖାଇଦେବି ନହେଲେ।
ଆ ମୁଡ଼ି ଗୋଳେଇ ଖାଇଦିଅ ହୁଁ। ମୁଡ଼ି କାଇଁ ଖାଉଚ ଚୁଡ଼ା କି ଲିଆ ଖାଇଲନି। ମୁଟା ହେଲେ କୁ ଦେହ ପାଇଁ ବଲ କି ଖାଲି ଖରାପ୍ ଜିନିଷ ହେଡ଼ା ହେବି କରିକି ରଖିଛ।
ଚୁଡ଼ା କାହିଲି ଏବେ ନାହିଁ ମୁଢ଼ି ହିଁ ମୋ ପାଖରେ ଅଛି।
ହୁଁ। ହଉ ଆଉ। ମାଗଣା ମୁଢ଼ୀ ବୋଲେ ଘରୁ ଆଣିଛ ନା ମାଗେଣା କଣ
ହଁ ସେ ଘରୁ ତ ମାଗେଣା ନା
ହଁ ଘରୁ ତ ପୁଣି କିଣିକି ଦେଇ ଥିବେ ତମକୁ ନା
ନା ନା ମାଗେଣା ହେଟା ମମି କୁ ମିଳୁଛୁ ଯୋଉ ହେଇଥିରୁ
ମମି କୁ ମୁଢ଼ି ମିଳୁଛି? ହ୍ୱାଟିଜ୍ ଦିଶ୍।
ମାନେ ସେ ଯୋଉ ଅଛି ଅଙ୍ଗନ୍ବାଡ଼ିରେ ଅଛି ହେଇ ଯୋଉ
ତମ ମମି ଅଙ୍ଗନାବାଡ଼ିରେ ଅଛନ୍ ନା କଣ?
ହଁ।
ଓହୋ। ମୁ କହିଲି ମମି କୁ ମୁଢି ମିଳୁଛି, ମୁଁ ଜାଣିଥିଲି ଝିଅ ପିଲା ମାନଙ୍କୁ ମୁଢ଼ି ମିଳେ ବୋଲି। ମମି କି ମୁଡ଼ି ମିଳୁଛି ବୋଲି ମୁ କନ୍ଫିଉଜ୍ ହେଇଗଲି ଯେ
ସେ ଯୋଉ ଅଙ୍ଗନବାଡ଼ିରେ ଅଛି ତାଙ୍କୁ ଯୋଉ ମିଳେ ସେଟିକି ଆସେ ନା ଏକ୍ସଟ୍ରା ଆସେ।
ତାଏଲେ ଅଣ୍ଡା ଧରିକି ପଳେଇଆଉନ ଟ୍ରେ ଟ୍ରେ ଚାନିଶି
ଆଣି ହବନି ପରା, ଆଣି ହବନି ପରା କିଏ ସିନା ଗେ ବାଇ କିରେ କି ଗାଡ଼ିରେ ଆସିଲେ ସିନା ଆଣିବ, ବସ୍ ରେ ଥୋଡି ନା ଆଣିହବ ଫାଟିଯିବ ସବୁ ତକ, ଅଁ ତାପରେ ଆଣିକି ଅଣ୍ଡାଆମ୍ଲେଟ୍ କରିଦେଲେ ହବ। ମୁଁ ଘରେ ମମି କଉଥିଲେ କି ନହେଲେ ଗୋଡ଼େ ଡବାରେ ବାଲି ରଖ୍
ହୁଁ ହଁ ହୁଁ, ହୁଁ
ଏତେପାଲା କରିପାରିବୁନି ସେଇଠୁ କିଣିକି ଖାଇବୁ ଯଦି ଖା।
ହୁଁ ଭୁବନେଶ୍ବର ସବୁ ରେଟ୍ ନା ଭୁବନେଶ୍ବର ଚଳି ହବନି ଯୋଉ ଭଳିଆ ରେଟ ବୋପାମା
ସେୟା ବା।
ତ ମାସେକ ଥରେ ଆସିବ ଟ୍ରେନ୍ ତ ଚାଲିଚି। ଧରିକି ଯିବ ପରିଆ ରୋଷେଇ କରିବ ମାସେ ଟାଏ ଖାଇବ। ତମେ ତ ଏମିତିରେ ଖାଲି ରୁଟିକି ବାଜୁଚ। ତମେ ହେଲେ କଣ କରୁଛ କି ହେଲେ, ପରିବା ଆବଶ୍ୟକତା ପଡୁନିଥିବ ମତେ ଯାହା ଲାଗୁଛି।
ଏଇଠି ହାଟ ଅଛି ନା କିଛି ଅସୁବିଧା ନାହିଁ।
ହଁ ଯେ ପରିବା ତମର ପରିବା କଣ ତମ ଦରକାର ପଡୁଥିବ ନା ପଡୁଛି ନା ପଡୁନି?
ପଡୁଚି, ଅଁ ଆଉ କଣ ଖାଲି ପବନ ଖାଇଦଉଛି ବୋଧେ ରୁଟି କୁ।
ତଥାପି କଣ କଣ ପରିବା କିଣିକି ଖାଉଛନ୍ତି ମତେ ଟିକେ ସତ କଥା କହିବ?
ଖାଉଛି ଏଇଥର ଯୋଉ ଯାଇଥିଲି ଶନିବାର ହାଟ ଯାଇଥିଲି ଯୋଉ ଆଣିଥିଲି ଝୁଣ ଆଣିଥିଲି ମାନେ ଝୁଡଙ୍ଗ ଆଉ କଲରା, ବାଇଗଣ, ପୋଟଳ ଆଉ ଟମାଟୋ, ଆଉ ପିଆଜ ଆଳୁ ଆଣିଥିଲି ସବୁ ଫ୍ରିଜ୍ ରେ ର
ଚଉଦ ଥର ହେଲେ
ନା ଆର ଶନିବାର ଯାଇକି ଆଣିବି। ମାନେ ଅଧ କିଲୋ ଆଣିଲେ ମୋ ଭାଇର ଅଧା ମୋର ଅଧା ଏମିତି କରିକି ଆଣୁଛୁ ହାରି
ଭାଇ ପାଖରେ ରହୁଛି ନା କଣ?
ହଁ ଭାଇ ରହୁଛି ମାନେ ଏଇଠି ନାଇଁ ସେ ରହୁଛି କଲ୍ୟାଣୀ ମାର୍କେଟ ରେ।
ହୁଁ ହୁଁ ହୁଁ।
ଯୋଉ ଟିକେ ୟୁନିଟ ଏଇଟି ଯଉ ଡି ଏ ବି?
ସିଏ ବି ହଷ୍ଟେଲରେ ରହୁଛନ୍ତି ନା କଣ?
ସିଏ ମେସ୍ କରିକି ରହୁଛି।
ହୁଁ। ହଉ ଆଉ।
ହୁଁ।
ଧନ୍ୟବାଦ ରଖିଦିଅ ଫୋନ।
ହଉ।
ହୁଁ।